ହ୍ୟାଲୋ
ହଁ ହ୍ୟାଲୋ
ହଁ କଣ କରୁଛ?
ମୁଁ ବର୍ତ୍ତମାନ ଟିକେ ଖାଇକି ବିଶ୍ରାମ ନଉଛି।
ଆଛା ହଁ ମୁଁ ବି ଖାଇଲିଣି।
ଓହୋ
ଆଉ କଣ ହଉଛି କଣ ମାନେ ବର୍ଷା ଫର୍ଷା ହଉଥିଲା ନା ନାଇଁ
ନାଇଁ ନାଇଁ ବର୍ଷା ପାଗ ତ ବର୍ଷା ଘୋଡେଇକି ରଖିଛି କିନ୍ତୁ ପାଗ ଟିକେ ଗୁଳି ଗୁଳିଆ ଲାଗୁଛି ଆଉ।
ଆଚ୍ଛା
ହଁ ମାନେ ଥଣ୍ଡା ଲାଗୁନି କି ଗରମ ଲାଗୁନି ସେତ ଟାଇପି ର ଅଛି।
ଆଚ୍ଛା
ହ
ଏପଟେ ତ ବର୍ଷା କରିଥିଲା, ସବୁବେଳେ ଉପର ଓଳି ବର୍ଷା କରୁଛି।
ହଁ ଆଜି ଟିକେ ଆମେ ଖରା ତୋ ବିଷୟରେ କଥା ହେବା ହେଲା।
ହଁ! ହଁ! ନିହାତି କଥା ହେବା।
ଠିକ ଅଛି, ତମକୁ ଖୁଆ ରିତୁ ଭଲ ଲାଗେ?
ହଁ ସେମିତି ଭଲ ଲାଗେ ବି, ଭଲ ଲାଗେନି ବି। ଭଲ ଲାଗେ ଏଇଥିପାଇଁ କି ଚାରିଆଡେ ସଫାସୁତୁରା ରୁହେ।
ହଁ! ଆଉ ଭଲ ଲାଗେନି କଣ ପାଇଁ?
ଏ ଆମେ ବା ଏମିତି ହେଲେ ବି, ହେଲେ ଯୋଉ ଗରିବ ଲୋକ ଯାକ ଅଛନ୍ତି କେମତି ରହିବେ ବାହାରେ କହୁନ। ଗରମ ହ ହଉଥିବ। ଯୋଉମାନେ ଧନୀ ଲୋକ ତାଙ୍କେସିନା ଏସି ରେ ରହିଯିବେ। ଆଉ ସାଧାରଣ, ସାଧାରଣ ଲୋକମାନେ କେମିତି ରହିବେ।
ହଁ! ହଁ! ମାନେ ଯେତିକି ଭଲ ସେତିକି ମାନେ ସବୁ ଋତୁ ତ ସେମିତି ଅଛି। ଫିଫ୍ଟି ପରସେଣ୍ଟ ଭଲ ହେଲେ ଫିଫ୍ଟି ପରସେଣ୍ଟ ଖରାପ
ହଁ! ଏଇ ଆମ ଖରା ଋତୁୁଟାକୁ ଗ୍ରୀଷ୍ମ ଗ୍ରୀଷ୍ମ ଋତୁ କୁହାଯାଏ। ସେଇଟା ଆମର ମେ ରୁ ଜୁନ୍ ଭିତରେ ପଡେ।
ହଁ
ଦିନ ଆଉ ଖରା ଋତୁରେ ତ ବହୁତ ସାରା ଫଳ ଖାଇବାକୁ ମିଳିଥାଏ। ଆଉ କଣ କହିବି ସବୁ ତ ଜାଣିଥିବ। ଆମ୍ବ ପଣସ ଖଜୁରି, ବହୁତ କିଛି ହଁ।
ଆଉ କଣ ସେଟା
ସପୁରି
ଯେତ ହଁ ସପୁରୀ ଯେତିକି ସବୁ ଜଙ୍ଗଲି ଜିନିଷ ମଧ୍ୟ ଖରା ୠତୁରେ ମଧ୍ୟ ମିଳେ। ଯେମିତି ସେ କେନ୍ଦୁ ହଁ!, ଚାର ଆଉ କୁସୁମ, କୁସୁମ ଖାଇଛନ୍ତି?
ହଁ ଖାଇଛ।
ହଁ
କୁସୁମ ବି ମିଳେ।
ହଁ!
ତମେ କୋଉ ମାସରେ ଅମୃତଭଣ୍ଡା ପାଚିବାର ଦେଖିବନି, କିନ୍ତୁ ଏଇ ମାସରେ ପ୍ରବଳ ଅମୃତଭଣ୍ଡା ପାଚିବ
ହଁ, ଏଇ ତ ସତ କଥା।
ସିଜିନ ରେ ହଁ, ମିଠା ଲାଗିବନି କିନ୍ତୁ ପାଚିବ ତମେ ରଷ ରୋଷେଇ କରିବା ପାଇଁ ଆଣିଥିବ, ଦେଖିବ ଦି ଦିନ ପରେ ସେଟା ପୁରା ପାଚିକି ଥିବ। ନା ଗରମ ପାଇଁ ସେଟା ପାଚିଯାଏ ହଁ।
ସେପଟେ ଖରା ମାନେ ଅଧିକ ହୁଏ ସେପଟେ ଫଳମୂଳ ସବୁ ଜଲଦି ପାଚିଯାଆନ୍ତି।
ହଁ। ଆଉ ସବୁବେଳେ ଆମକୁ ଆପଣ ଏ ଢିଲା ପୋଷାକ ଭଲ ଲାଗେ ପିନ୍ଧିବାକୁ ନାଇଁ କି?
ହଁ ଯୋଉ ଗରମରୁ ବଞ୍ଚିବା ପାଇଁ।
ବଞ୍ଚିବା ପାଇଁ ହଁ, କୁହନ୍ତି ଖରା ଦିନେ ହ୍ୱାଇଟ୍ ଡ୍ରେସ୍ ପିନ୍ଧିଲେ ବେଶୀ ଖରା କାଟେନି।
ହଁ, କାଟେନି।
ଧଳା ରଙ୍ଗର ଡ୍ରେସ୍।
ଧଳା ରଙ୍ଗର ଡ୍ରେସ ଅଧିକ ଖରା କାଟେନି କଳା ରଙ୍ଗର ଡ୍ରେସର ଅଧିକ ଖରା କାଟେ, ଏଇନା କଳା ରଙ୍ଗ ଖ ଖରାର ଯୋଉ ରଶ୍ମିକୁ ବେଶୀ ଶୋଷ୍ ଶୋଷଣ କରିଦେବ ତାର ଗରମ ତାପଟାକୁ, କିନ୍ତୁ ଧଳା ରଙ୍ଗଟା ତାର ବିପରୀତ କାମ କରିବ ଯେତେ ଗରମ ଆସିବ ସେଇଟାକୁ ତାକୁ ଫେରେଇ ଦେବ।
ହଁ।
ହୁଁ। ଆଉ କଣ?
ଏ ମାସରେ ପତ୍ର ପତ୍ର ଝଡା ଦିଏ ନା କଣ ଗଛ, ଗଛ ପତ୍ର ଝଡା ଦିଏ?
ହଁ ଖରାର ମାନେ ସେ ଗ୍ରୀଷ୍ମ ଋ ଋତୁର ଆରମ୍ଭକୁ ପତ୍ର ଝଡା ଦେଇଥାଏ।
ହଁ ହଁ। ମାନେ ଖରା ମାସଠୁ ବର୍ଷା ମାସ ଯାଏଁ ସବ୍ ମାନେ ସବୁ ଜାଗା ଖାଲି ସବୁଜ ଗଛ ଦେଖିବାକୁ ମିଳିବ ନାଇଁ କି?
ହଁ ସବୁଜ ଗଛ ଦେଖ୍ ଦେଖିବାକୁ ମିଳେ ଆଉ ଜଙ୍ଗଲ ତ ଯେତିକି ଜଙ୍ଗଲ ଗଛ ଯାକ ଥିବେ ସବୁ ଯାକ ପତ୍ର ଯେମିତିକି ଶାଳ ଗଛ୍ ସେ ତ ସବୁ ବର୍ଷ ଖରା ଆସିଲା ମାନେ ପତ୍ର ଛଡା ଦବ ନୂଆ ପତ୍ର ବାହାରିବା।
ହଁ।
ଆଉ ଆମ୍ବ ସବୁ ଖାଇଥିବ ଏବେ ଖରା ଦିନରେ?
ହଁ। ଆମ୍ବ ଖିଆ ଚାଲିଛି ଆମ୍ବ ତୋଳା ସରିନି ଏମିତି ସବୁ ଚାଲିଛି ଆଉ।
ହୁଁ। ଖରା ଦିନ ଆସିଗଲେ ପିଲାମାନଙ୍କୁ ବଡ ସୁବିଧା ନାଇଁ କି?
ହଁ। ଖରା ଦିନ ହେଲେ ସ୍କୁଲ ଛୁଟି ହେଇଯିବ, ହଁ।
ଉଁ ସବୁ ଗାଆଁରେ ବୁଲିବେ ଭୂତ ଭଳିଆ ଯେତେ ଖରା ହଉଥାଉ। ଗୋଟେ ସତ କଥା ଏଇଆ କି ମୁଁ ବି ଯେତେବେଳେ ଛୋଟ୍ ଥିଲି ଯେତେ ଖରା ହଉ ମୁଁ ରାସ୍ତାରେ ଦୌଡୁଥିବି।
ହଁ। ଆମର ଏପଟେ ସାଇଡରେ ତ ଟିକେ ପବନ ହେଇଗଲେ ଛୁଆ ମାନେ ଗୋଟେ ଗୋଟେ ବ୍ୟେଗ୍ ଧରିକି ଧାଉଛନ୍ତି ଆମ୍ବ ଗୋଟେଇବା ପାଇଁ।
ମୁଁ ବି ପିଲାବେେଳେ ଏମିତି କରେ, ମାନେ ପ୍ରାୟତଃ ସମୟ ଯେହେତୁ ଘରେ ରହିଲେ ଗରମ ହୁଏ ଆମ୍ବ ଗ ଗଛ ତଳେ ଛାଇ ହେ ହେଇଥାଏ ତାପରେ ପୁଣି ଆମ୍ବ ଏଡେ ତ ସେଇ ଆମ୍ବ ଖାଇବାର ଲାଳସାରେ ଆଉ ଯୋଉ ପବନ ବାଜିବ ଥଣ୍ଡା ପବନ। ତ ସେଇଥିପାଇଁ ଯାଇଥାଏ ଆମ୍ବ ଗଛକୁ, ପ୍ରାୟ ସକାଳୁ ଯିବ୍ ବି ନଅଟାରେ ଆହୁରି ଖାଇବି ପୁଣି ଯାଇକି ଆହୁରି ତିନିଟା ଚାରିଟାକୁ ଆଇକି ଖେଳିବାକୁ ଯିବି।
ହଁ
ଏମିତି ଖରା ଦିନ ଟା
ହୁଁ ଖରା ଦିନଟା। ଆଉ ଖରା ଦିନ ଯୋଉ ସ୍କୁଲ ଟା ମାନେ ଆ ଖୁଲା ହେଇଯାଉଛି ଛୁଆ ମାନଙ୍କର ପୁରା ଦୁଃଖ। କହୁଛନ୍ତି ଆଉ ଟିକେ ହେଲେ ବନ୍ଦ ହେଇଥାନ୍ତା। କାହିଁ ଏତେ ଜଲଦି ସ୍କୁଲ
କାର କାରଣ ଟା ମୁଁ କହିଦଉଛି ଶୁଣ ଖରାଦିନେ କଣ ହେଲା ଆମ ଗାଈ ଗୋରୁ ଚରିବାକୁ ପଡେନି ଛାଡି ଦିଅନ୍ତି। ଯେମତି ବିଲ ଲଗା ହୁଏନି ସେ ସବୁ ଗାଈ ଗୋଡ ଯାଇକି ତାଙ୍କ ସ୍କୁଲ ରେ ଝାଡା ଫେରି ଦେଇଥାନ୍ତି।
ହଁ ହଁ
ଆଉ ପିଲା ସ୍କୁଲ ଗଲେ ସେ ଝାଡା ସଫା କରିବାକୁ ଅଳସୁଆ ହୁଅନ୍ତି ତେଣୁକରି ବନ୍ଦ କରିବାକୁ ଚାହୁଁଛନ୍ତି।
ତାପରେ ସେ ଧୂଳି ଅଧୁ ସବୁ ହେଇକି ସ୍କୁଲଟା ଅପରି ହେଇକି ଥାଏ ନା
ହଁ
ମାନେ ମାସେ ପନ୍ଦର ଦିନ ଆଉ ହେଲେ ଆ ଆଉ କମଟେ ହେଲାଣି।
ହୁଁ
ହଁ।
ହୁଁ।
ଆଉ ଖରାଦିନ ତ କୌଣସି ଖାଦ୍ୟ ଖାଇବାକୁ ମାନେ ମନ ହୁଏନି କିଛି ବି ସ୍ଵାଦ ଲାଗେନି। ପ୍ରାୟତଃ ଚାରୁ ଦେଖିବୁ।
ଖାଦ୍ୟ ରାତିରେ ବି ଖାଇ ପାରିବନି ସେଟା ଖରାପ ହେଇଯାଇଥିବ।
ଫ୍ରିଜ୍ ରେ ରହି ସେଇ ଜିନିଷ ରାଙ୍କ ପଚି ସଢି ଯାଏ ଆଉ ମାନେ ଏମିତି ଏ ଯୋଉ ଖରା ଦିନରେ ଯେତିକି କି ଫଳମୂଳ ଅଛି ସବୁଠୁ ତମକୁ କଣ ବେଶୀ ପସନ୍ଦ ଲାଗେ?
ମତେ ଆମ୍ବ।
ଆମ୍ବ କେ
ହଁ। ପଣସ ଟିକେ ଖାଏ ଯେ ଆଁ
ଆମ୍ବ ତ ଜାତୀୟ ଫଳ ଆଉ କଣ।
ହଁ ଆଉ ତମକୁ।
ମତେ ମତେ ତରଭୁଜ ଟିକେ ପସନ୍ଦ ଲାଗେ ଖାଇବାକୁ।
ହଁ ମତେ ଲିଚୁ ବି ଭଲ ଲାଗେ।
ହଁ ଲିଚୁ ଟା ମୁଁ ଏତେ ଖାଏନି ମତେ ଭଲ ଲାଗେ। ହଁ ଲିଚୁ ବି ହୁଏ।
କଞ୍ଚାରେ ଖାଇଲେ ସେଇଟା ଖଟା ଲାଗିବ ତମେ ଯଦି ପୁରା ଲାଲ୍ ହେଇକି ଥିବ ଖାଇବ ପୁରା ମିଠା ଲାଗିବ ଭଲ ଲାଗେ।
ଆଉ ଖରା ଦିନେ ଏମିତି କଣ ପର୍ବପର୍ବାଣି ପଡୁଛି କହିଲ ଦେଖିବା?
ଖରା ଦିନେ ପଡୁଛି ରଜ ଇଏ ରଜ କହୁଛି କଣ ସେଟା ବିଶୁ ସଂକ୍ରାନ୍ତି ପଡୁଛି ମେରୁ। ହଁ ଆଉ ରାମ ନବମୀ ପଡୁଛି।
ହୁଁ।
ବିଶିପଡା ପ୍ରସିଦ୍ଧ ଯାତ୍ରା ରାମନବମୀ ଆମର କନ୍ଧମାଳରେ। ଆଉ ଖରାଦିନେ ଖରାଦିନେ ଆଉ କଣ ସେତିକି ବୋଧେ ଆଉ ଶୀତଳ ଷଷ୍ଠୀ ପଡୁଛି।
ହୁଁ।
ଏବେ ଚାଲିଛି ବରଗଡରେ ବର୍ତ୍ତମାନ ହଁ ଅକ୍ଷୟ ତୃତୀୟା।
ଆଉ ଗୋଟେ ଭୁଲି ଯାଉଛ ଯେ, ମେନ୍ ଜିନିଷ ଟା ଭୁଲି ଯାଉଛ।
ଆଁ ରଥଯାତ୍ରା। ଆଉ କଣ କରିବି। ହଁ ଖରା ଛୁଟି।
ନାଇଁ ସ୍ତ୍ରୀ ମାନେ କରୁଥାନ୍ତି ଅଧିକ, ଜାଣିଥିବ କଥା।
ଅ ଅ ଅମବାସ୍ୟା?
ହଁ ସାବିତ୍ରୀ ଅ
ହଁ।
ସାବିତ୍ରୀ ଓଷା ରେ, ସବୁ ନୂଆ ଫଳ ଭୋଗ ଲାଗେ। ଯେତିକି ବି ଫଳ ହେଇଥାଏ, ମାନେ
ଭୋଗ ଲାଗେ ନୂଆ ଲୁଗା, ସବୁ ସବୁ ନୂଆ ଚୁଡି ନୂଆ, ସବୁ ନୂଆ ଲାଗେ।
ଯେହେତୁ ଏତେ ବ୍ରତ କରୁଛନ୍ତି କିନ୍ତୁ ମୋର ଗୋଟେ ଥାଏ କାରଣ ମୁଁ କେମିତି ଫଳମୂଳ ଭୋଗ ଲାଗିଲା
ଖାଇବି ହଁ। ଜଲଦି ଟିକେ ପୂଜା ସରିଯାଉ ତାପରେ ମୋର ଭୋଜନ ଆରମ୍ଭ।
ହଁ ତାପରେ ଆମେ ଏବେ ମାମୁଁ ଆସିଥିବେ, ନୂଆ ଲୁଗା ଆଣି ଦେଇଥିବେ ମମି ପାଇଁ, ତାପରେ ଆମ ମାନଙ୍କୁ ହେଲେ ଦେଇଥିବେ ପଇସା ପତ୍ର ସବୁ କିଣିଆ ପାଇଁ। ତ ସେଇ ଜିନିଷ ଟାକୁ ଭଲ ଲାଗେ। ଆଉ ଖରା ଦିନରେ ଖରା ଛୁ ରେ ପ୍ରାୟତଃ ଆମେ ମାମୁଁ ଘର ହିଁ ଯାଇଥାଉ, ସମସ୍ତେ। ମାମୁ ଘରେ ରହିଥାଉ। ଆଉ ତମେ ଖରା ଛୁଟିରେ କଣ କଣ କରୁଛ?
ଖରା ଛୁଟିରେ ତ ଏମିତି ବାହାରେ କୁଆଡେ ଯାଏନୁ ସେମିତିକା ସେ ମାମୁଁ ଘର ଉଁ ଆମ ନିଜ ଘର ସେମିତି
ଖରା ଦିନରେ ଘରେ ତ ଗାଧେଇୟାକୁ ପସନ୍ଦ ନାହିଁ। କୋଉଠି ଯାଉଛ? ବନ୍ଧ ନଦୀ।
ନା ଏପଟେ ଆମର ନାଳକୁ ନଦୀ କହୁଛନ୍ତି।
ହଁ ଆମର ବି ନଦୀ
ନାଳଟେ ଯାଉଛି ତାକୁ ନଦୀ କହିବେ। ଯୋଉଟା କି ଆମର ସେ ସେପଟେ ତାକୁ ନ ନାଳ କହିବେ ଏପଟେ ନଦୀ କୁହୁଛନ୍ତି।
ଏପଟେ ନଦୀ କୁହାଯାଏ। ଆମର ଛୋଟ ଝରଣୀ ଟା ବାହାରିଥିଲେ ହେଲେ ନଦୀ ଆକା। ସେଇଠି ଗାଧେଇବାକୁ ପସନ୍ଦ ଲାଗେ ମାନେ ସେଇଠୁ ବୁଡିକି ଆଉ ବାହାରିବାକୁ ପସନ୍ଦ ଲାଗେନି।
ଭଲ ଲାଗେ ହଁ। ଆଉ ଘରେ ଗାଧଇଲେ କଣ ହୁଏ ତମେ ପାଞ୍ଚ ବାଲ୍ଟି ଗାଧଇଲେ ବି ତମକୁ ଶାନ୍ତି ଲାଗିବନି, ତମେ ଯଦି ନଦୀ ରେ ଯଦି ଆସିବ ତମ ମନ ଶାନ୍ତି।
ଗୋଟେ ଭଲ ଲାଗେ ନାଇଁ କି?
ହଁ ଏଇଟା ବି ସାଙ୍ଗସାଥି ଏମିତି ହେଇକି ଦୌଡିକି ଯାଇକି
ହଁ।
ସାଙ୍ଗ ସାଥିରେ ଗଲେ ତ ମାନେ ଟାଇମ ହିଁ ଜଣା ପଡେନି। ତମେ ଯାଇଥିବ ଅଧାଘଣ୍ଟା ପାଇଁ ଆଡେ ଦି ଘଣ୍ଟା ହେଇି ତଙ୍କୁ ଲାଗୁଥିବ ପାଞ୍ଚ ଦଶ ମିନିଟ୍ ହେଇଛି ବୋଲି।
ହଁ ସେଟା।
ହଁ। ଛୋଟ ବେଳେ ସେମିତି ଆମେ ମାଡ଼ ଖାଇବୁ ବାଡି ଧରିକି ଯିବ, ଘରୁ ଡାକି ଯିବେ। କହିବେ ତମେ କେତେ ସମୟ ହେଲା ଆସିଲୁଣି ବୋଲି ବାଡିବ ଧରି ବାଡିରେ ମାନେ ଦୌଡି ଦୌଡି ସିଧା ଘରକୁ।
ଆଚ୍ଛା। ଆଉ ଖରା ଦିନରେ କଣ ହୁଏ ଆଛା ଖରା ଦିନରେ କଣ ଆମର ଦିନ ବଡ ହେଇଯାଏ ରାତି ଛୋଟ ହେଇଯାଏ।
ହଁ।
ଲଙ୍କା ପୋଡି ବି ହୁଏ ପରା ଖରା ଦିନରେ କଣ।
ହଁ ହଉଛି ନା ରଥଯାତ୍ରା ପ୍ରସିଦ୍ଧ ପୁରା। ସେଟା ଚଉଦ ଦିନ ପାଳନ କରାଯାଏ ହଁ।
ହଁ।
ଚଉଦ ଦିନ ସେଟା ରାମାୟଣ ର ମାନେ ପ୍ରଥମ ଭାଗରୁ ତାର ରାବଣ ମରିବା ପର୍ଯ୍ୟନ୍ତ ସେଟା ତାର ଗୋଟେ ଷ୍ଟୋରୀ ଅଛି। ମାନେ ଅଛି ସେଇଥିରେ ସବୁ ନାଟକ କରାଯାଏ ଗାଁ ରେ।
ରାମାୟଣ ସାତ ଖଣ୍ଡ ସାତଟା ଖଣ୍ଡକୁ କରା ଯାଇକି
ଗୁରୁବାର ହଉଛି ତାଙ୍କର ଜନ୍ମଦିନ ବୋଲି ତାଙ୍କର ଗୁରୁବାର ଛାଡିଦେଲେ ଛାଡିକି ଆଉ ସବୁ ଦିନରେ କରାଯାଏ
ଆଚ୍ଛା। ଏମିତି ନିୟମ କଣ ପାଇଁ ରଖିଦେଇଛନ୍ତି ଗୁରୁବାର ସୀତାଙ୍କ ଜନ୍ମବାଦି?
ହଁ ସୀତାଙ୍କ ଜନ୍ମଦିନ ବୋଲି ସେଦିନ ପୁରାଣ ପଢା ହବନି ସେଥିପାଇଁ ସେଦିନ ଛାଡି ଦିଅନ୍ତି।
ଆଚ୍ଛା।
ହଁ ଗଲା ବର୍ଷ ଦିଲ୍ଲୀରୁ ଆସିଥିଲେ ଭିଡିଓ ସୁଟ୍ ପାଇଁ।
ଓହୋ।
ହଁ ମାନେ ସେ ହଁ।
ଗୋଟେ ଗାଡିରେ ପୁରା ଫୁଲ ଆସିଥିଲେ ବିଦେଶୀ ମାନେ।
ହୁଁ। ଆଉ ଖରା ଦିନରେ ତ